ହଁ ସାଗର ଭାଇ ହୁଁ ଆଉ କେମିତି ଅଛ ଆଉ ଆସୁନ ଯିବା ଟିକେ ଆଜି ଇଆଡେ ମୁଭି ଦେଖିବାକୁ ଇଚ୍ଛା ଥିଲା।
ଆରେ ମୁଁ ଦେଖିବା ଇଛା ଥିଲା ଯେ କିନ୍ତୁ ମୋର ଗୋଟେ ଅସୁବିଧା ହେଇଗଲା
କଣ?
ମୋର ଗୋଟେ ଅସୁବିଧା ହେଇଗଲା
କଣ ହେଇଛି ଅସୁବିଧା?
ହୁଁ ମୋର ଦିଟା ଆକାଉଣ୍ଟ ରୁ ଲଗଇନ୍ ହେଇଗଲା ଗୁଗଲ ଟା
ଓହୋ
ମାନେ ଗୋଟେ ଆକାଉଣ୍ଟ ଗୁଗଲ ରେ ଥିଲା ଆଉ ଗୋଟେ ଆକାଉଣ୍ଟରେ ଲଗଇନ ହେଇଗଲା।
ତା ପରେ
ସେ ଗୁଗଲ ଆକାଉଣ୍ଟ ଲଗଇନ ହେଇସାରିଲା ପରେ ମୁଁ ଭାବୁଥିଲି ଯେ ଗୁଗନ ଆକାଉଣ୍ଟରେ ଯୋଉ ଦିଏନି ସର୍ଭର୍ ଟାକ୍ସ ହୁଁ। ତାକୁ କମ୍ପ୍ଲିଟ୍ କରିବି ବୋଲି ଦେଖିଲା ବେଳକୁ ସେ ହଉନି ଆଉ
ଆଚ୍ଛା ଆଚ୍ଛା ଆସିମି ତମକୁ ନୂଆ କିଛି?
ନା ବା
ଆଚ୍ଛା ପଚାରୁନ ଗୁଗୁଲ୍ ବାଲାଙ୍କୁ ମାନେ ଆପ୍ଲିକେସନ୍ ଆପ୍ଲିକେସନ୍ କି ଇମେଲ୍ କରୁନ?
ହୁଁ ହୁଁ ପଚାରିବାକୁ ପଡିବ ଆଉ?
ଆଉ କହୁଥିଲେ ଅଲଗା ଆକାଉଣ୍ଟରେ ଯଉ ସର୍ଭର ଟାସ୍କ୍ ସେଇଟା କରିହେବନା ଆଉ? ମାନେ ତୁମର ସେକେଣ୍ଡ ଯେଉଁ ଗୁଗଲ୍ ଆକାଉଣ୍ଟର ସର୍ଭର ଟାକ୍ସଟା କରିହେବନି?
ହଁ ସେଇଟା କଲେ କରିହଅନ୍ତା।
ଓହୋ ଏମିତି ତାହେଲେ ପ୍ରୋବ୍ଲେମ୍ ହେଇଚି ନା।
ହୁଁ।
ଆଚ୍ଛା ଆଚ୍ଛା। ଆଉ କୁହ କେମିତି ଅଛ?
ମୁଁ ଭଲ ଅଛି। ମୁଁ ସେୟା କହୁଥିଲି ମୋ ପଇସାଟା ଏପର୍ଯ୍ୟନ୍ତ ଆସିଲାନି। ଚାକିରୀ ପଇସାଟା ହୁଁ ସେବା କଣ ହେଇଚିକି ସେ ଆ
ସେଇ ଫାଷ୍ଟ୍ ଫାଷ୍ଟ୍ରତ ଫାଷ୍ଟ୍ ର?
ହୁଁ।
ଫାଷ୍ଟ୍ ଟା
ମୁଁ କହୁଚି ସେକେଣ୍ଡ ଆକାଉଣ୍ଟର ଯଦି ମାନେ ଆସିବାର ଅଛି ପଇସା ସବୁ ଫିପ୍ଟି ଫିପ୍ଟି କରିଦବା।
ହଁ ଫିପ୍ଟି ଫିପ୍ଟି କରିଦବାଯେ କିନ୍ତୁ ସେ ପୁରୁଣା ଆକାଉଣ୍ଟ୍ ଟା ସେ ଡାରେକ୍ଟ୍ ହଁ ହଁ କିନ୍ତୁ ଆରେ ମୁଁ ବୁଝୁଚି ବୁଝୁଛିଯେ କିନ୍ତୁ ସେଇଟା କଣକି ଡାଇରେକ୍ଟ କ୍ୟାସ୍ ଦିଅନ୍ତି। ଆମର ଅନଲାଇନ୍ ଯେହେତୁ ତଆମର ହଉନି ଆଉ କଣ ମାନେ ବ୍ୟାଙ୍କ୍ ଆକାଉଣ୍ଟ୍ ଲିଙ୍କ୍ ହେଇନି। ତ ହେଇଥିରୁ ହେଇନି ଆଉ ବ୍ୟାଙ୍କ୍ ଆକାଉଣ୍ଟ ଲିଙ୍କ୍ କରିବା
ସେଥିପାଇଁ ଦେଖିଆ ଯେଦି ଆସିଯିବ ଆମ ପାଇଁ ଅପସନ୍
ହୁଁ। ହଁ ଆଉ ଆମରତ କଣ ସେକ୍ରେଟେରୀ କଣ ଆଉ ଗୋଟେ କଣ କଥା କହୁଥିଲେ। କଉଥିଲେଏ କୋଉଥିଲେ ଏକାଥେରେ ଦିଥର ପେମେଣ୍ଟ ଦିଆଯାଏନି ଥରେ ପେମେଣ୍ଟ ଦିଆଯାଏ। ଆଉ ସେଇଟା ପୁଣି ତିରିଶି ଦିନି କାମ କଲା ପରେ ଯେହେତୁ ମାସଟେ ହେଇନି ହେଲା।
ତିନି ଦିନିରେ ମିଳିଗଲା।
କଣ କରିବା?
ଦିଚାରି ଦିନି ଏମିତି କଣ
ଆଁ ହଉ ଛାଡ଼ ସେକଥା ଆଉ ପୋଡ଼ ପିଠା ଖାଇଁଲକି?
ହଁ ପୋଡ଼ ପିଠା ଟିକେ ହେଇଥିଲା ଘରେ ଖାଇଲି ଭଲ ଲାଗିଲା।
ଗୋଟେ ଭଲ ଯାଗାକୁ ଆସୁନ ଏଇଟା ଫଡ୍ ଫଡ୍ ଫଡ୍ ଫଡ୍ ସୁବୁଚି। ଭଏସ୍ ଟା ଟିକେ ଆଚ୍ଛା ଆଚ୍ଛା।
ହଁ ଏବେ ଭଲ ଆସିବ।
ହଁ ଏବେ କ୍ଲିୟର୍ସେ ସୁବିଲା ‌ଏବେ ଟିକେ ଭଲ ଲାଗିଲାନା। ହଁ ହଁ। ତ ଦେ ଦେଖାଯାଉ ତମର ଆଗ ପେମେଣ୍ଟ୍ ଟା ମିଳିଯାଉ ହେଲା ତମ ପେମେଣ୍ଟ୍ ଟା ମିଳିଯାଉ ତାପରେ ବୁଲିବାକୁ ଯୁଆଡ଼େ ଯିବା କଥା ଯିବା। ତମ ପେମେଣ୍ଟ ନମିଳିବା ଯାକେ ଏପର୍ଯ୍ୟନ୍ତ କିଛି ମୁଁ କରିବି ନାହିଁ ହେଲା। ତମ ପେମଣ୍ଟ୍ ଟା ଆଗ ମିଳିଯାଉ।
ହଉ ହଉ ଆମ ପେମେଣ୍ଟଟା ମିଳୁ ମିଶିକି ଭାବୁଚି ମନାଲି ଆଡ଼େ ଯିବା ବୋଲି ମନାଲିକି ଇଁ
ଅଛି ଆଉ।
ମୋର ଆଉ ଅଛି କେତେ ବାର ଦିନ୍ ତେର ଦିନି ଆଉ ବାରଟା ବାର ଦିନି ଅଛି।
ଆଚ୍ଛା। ତମର ଆଉ ବାର ଦିନ ଅଛି। ସେ ବାର ଦିନ ଯଦି ମୋର ବି ବାର ଦିନ ହେଇଗଲା। ହେଲା। ତ ମୋର ଏଇନା ପାଞ୍ଚ ଦିନ ଅଛି। ପାଞ୍ଚ ଦିନ ଇଏ ବାର ଦିନ ସତ ସତର ଦିନ୍ ତ ସତର ଦିନ୍ ରେ ମୋର ହୁଁ।
ମାନେ ତମର ରିଫ୍ରେସ୍ କଲା ପରେ ନୂଆ ଆସିଚି?
ହଁ ମାନେ ଏଇଭଳିଆ ଆଉ। ପିଠା ପଣା ଖାଇପାଇ ସବୁ ଏଇଭଳିଆ ଆଉ।
ଏଇ ଯୋଉ ପାଞ୍ଚ ଦିନ ଯୋଉ ନୂଆ ଆସିଲା
ହଁ
ସେ ପାଞ୍ଚ ଦିନ୍ ରେ ଇଏ ରହିଲା ଶ ପନ୍ଦର ଦିନି। ସତର ଦିନି ଯାହା ରହିଲା ଇଏ ଏକୋଇଶି ଫେକୋଇଶି ଇଏ ତିରିଶ ଟଙ୍କା ଲେଖାଏ ଧଇଲେ ବି ବହୁତ ପଇସା ମିଳୁଚି। ତା ମାନେ ଚଳିବ। ଯେତିକି ଯାହା ମିଳିବ ଫିପ୍ଟି ଫିପ୍ଟି ସେୟାର କରିଦବା ହଁ ଏମିତି ଆଉ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଏଇ ଯୋଉ ଗରମ ଗୁଳୁଗୁଳି ହଉଚି, ଖରା ଇଆଡେ କମ କିନ୍ତୁ ଗୁଳୁମୁଳି ହ୍ୟୁମିଡ଼ିଟି ଅଧିକ। ଝାଳ ଖାଲି ବାହାରୁଚି ଆଉ କିଛି ନାହିଁ।
ହୁଁ।
ଆଉ କହ ଆଉ କହୁନୁ ଆଉ ଘରେ ସ ହଁ କଲେଜ୍ ଖୋଲି ହବ ଆଉ ପାଞ୍ଚ ଦିନ୍ ଅଛି ଚାରି ପାଞ୍ଚ ଦିନ୍।
ନା ମୋ ଇଚ୍ଛା ନାହିଁ ଆଜି କଲେଜ୍ ଯିବାକୁ ସତ କଥା ଭଲ ଲାଗୁନି।
ଗୋଟେ ଘରେ ରହି ରହି ଅଭ୍ୟାସ ହେଇଗଲାଣି ନା।
ମାନେ ଗୋଟେ ଆଲସି ଟାଇପ୍ ର ଗୋଟେ ଲାଗୁଚି।
ହଁ ସେଇ ସେଇ। ତାପରେ ଏଦିନ ଠୁ ଘରେ ରହି ଗଲା ବେଳକୁ ଆଉ ଇଚ୍ଛା ହଉନି ଆଉ ମାନ୍ଦା ଲାଗୁଚି।
ହଁ ଗୋଟେ ମାନେ ଗୋଟେ ବୋରିଂ ଟାଇପ୍ ର ଲାଗୁଚି। ତାପରେ ଯେହେତୁ ତୋର ସେକେଣ୍ଡ ଇୟର ତ ଭଲସେ ପଢିବାକୁ ପଡିବ ଆଉ।
ହଁ ମତେ ତ ଯିବାକୁ ପଡିବ, ତାପରେ ଆଟେଣ୍ଡନ୍ସ କ୍ରାଇଟେରିଆ ବି ହଉଚି। ହେ ଭଗବାନ ମୋର ହଁ ଟିଉସନ ଯାଉଚି ତିନିଟା ତିନିଟା ଦି ତିନିଟା ଟିଉସନ ଯାଉଚି ତିନିଟା। ହଁ ସାର୍ ଭଲ ପଢ଼ଉଛନ୍ତି।
ଆଚ୍ଛା। ଆଉ କଣ କୁ ମାନେ ହୋମ ଟିଉଟର ନା ଯିବାକୁ ପଡୁଚି?
ନା ନା ଯିବାକୁ ପଡୁଚି। ସେଇ ପ୍ରାଇଭେଟ୍ ଟିଉସନ୍। ଏଇ ପ୍ରାଇଭେଟ୍ ଟିଉସନ୍। ତିନିଟା ଚାରିଟା ପିଲାଙ୍କୁ ପଢ଼ଉଛନ୍ତି।
ହଁ ଯେ ମୋ ଅନୁସାରେ ହୋମ ଟ୍ୟୁଟର୍ ଟା ରଖିଥିଲେ ସବୁଠୁ ବେଷ୍ଟ ହେଇଥାନ୍ତା। କୁଆଡେ ଯିବାକୁ ବି ପଡିନଥାନ୍ତା ସିଏ ବି ତମକୁ ଆସିକି
ନାଇଁ ନାଇଁ ମାନେ ଆମେ କହିଲେ ହୋମ୍ ଟ୍ୟୁଟର୍ ମାନେ କଣ ଆମ ଘରେ ବି ସିଏ ଆସିକି କ୍ଲାସ୍ କରୁଚନ୍ତି। ମାନେ ମୁଁ ଘରେ ବସେ ପିଲା ଦି ଜଣ ଆସନ୍ତି କ୍ଲାସ ହୁଏ। ମାନେ କୋଉ ହୋ ମ ଟିଉଟର ଠୁ କମ୍ ନୁହେଁ। ଜଷ୍ଟ୍ ଆମେ ହୋମ୍ ଟିଉଟର୍ କଣ ସିଙ୍ଗଲ ପଢନ୍ତି, ଆମେ ଆଉ ଦିଇ ଜଣେ ସାଙ୍ଗ ଏକ୍ସଟ୍ରା।
ଆଚ୍ଛା, ତମର ତା ମାନେ
ଟୋଟାଲ ଆମେ ତି ଟୋଟାଲ ଆମେ ଚାରି ଜଣ ଭିତରୁ। ତ ଭଲ ଇଣ୍ଡିଭିଜୁଆଲ୍ ଭଲ ପଢ଼ିବାକୁ ଲାଗୁଚି।
ଚାରି ଜଣ ପିଲା ମାତ୍ର ବରା ପଇସା ଦଉଥିବ। ମୁଁ କହୁଚି ମୁଁ ଯେତେବେଳେ ପ୍ଲସ ଟୁ ପଡୁଥିଲି ତିନି ହଜାରେ। ମୁଁ କହୁଥିଲି ମୁଁ ଯେତେବେଳେ ପ୍ଲସ ଟୁ ପଢ଼ୁଥିଲି
ହୁଁ।
ସେତବେଳେ ଆମର ଏ ଜଣେ ସାର୍ ଜଣେ। ମାନେ ଆମ ଚିହ୍ନା ସାରେ ଆମକୁ ପଢ଼ୋଉନଥିଲେ। ସେ ଗୋଟାଏ ପିଲାକୁ ଟ୍ୟୁସନ କରାଯାଉଥିଲା ପିଲାଟା ନାଁ ହଉଛି କାଦିର।
ହୁଁ କାଦିର୍।
ଅଶରତ କାଦିର୍।
ଅଶରତ କାଦିର୍।
ତ ତାଙ୍କର ଏଇଭଳିଆ ମୁସଲିମ ପିଲାଟେ।
ଆଚ୍ଛା ହଁ ହଁ।
ତାକୁ ଟିଉସନ କରିଆକୁ ଯାଉଥିଲେ ତାର ତାର ପର ଡେ ଫିସ୍ ହଉଛି ଦି ହଜାର।
ପର ଡେ ମାନେ ସିଏ ଭାରି ଦାମୀ ସାର ବୋଧେ।
ବହୁତ। ଭାଇ କହନି ତାପରେ ସିଏ ବି ୱାନ ଆୱାର ବି ପଢ଼େଇବେନି ଫଟି ଫାଇପ୍ ଆୱାର।
ଫଟି ଫାଇପ ମିନିଟସ୍ ପଢେଇକି ଦି ହ ହଜାର ମାନେ ବହୁତ ହାଇ କ୍ୟାଲିଟି ପ୍ରଫିସନଲ ପ୍ରଫ
ଭାଇ ସିଏ ସିଏ ଆଗେଲା ଡିମାଣ୍ଡ କଲେ ଯାଣଚୁ ନା ନାଇଁ ଆଉ ତାଙ୍କ ଘ ର ବି ମାନେ ମୁଁ ବୁଝି ପାରୁନି। ମାନେ ତାଙ୍କର ବୋଧେ ମତେ ଲାଗୁଛି ଆଉ କିଛି ଅଲଗା ପଜା ବିଜନେସ ଅଛି, କାରଣ ଟେଲର ଦୋକାନରୁ ଏ ଏତେ ପଇସା ମାନେ ପ୍ରୋଭାଇଡ କରିପାରିବନି କି ପର ଡେ ଦି ହଜାର ଟଙ୍କା ଦେଇପାରିବ। ଆଉ ଏଇଟା ବି ଏଇଟା ବି ଫେକ୍ ନୁହଁ, ମୁଁ ଜାଣିଛି ଶୁଣୁ ଆମର ଯୋଉ ଆ ଆକାଶ ଫାକାଶ ଏଇ ଯୋଉ ଟ୍ୟୁ ଟ୍ୟୁସନରେ ଯୋଉ ମାନେ ରହୁନାହାନ୍ତି କି ତାଙ୍କୁ ବି ସେ ଇଏ ହୋମ୍ ଡ୍ୟୁଟର ଭାବେ ଯାଇ ପଢେଇକି ଆଉଛନ୍ତି ତାଙ୍କ ଘରେ ବି ଯାଇକି ପର୍ ଡେ ଫିସ୍ ଦି ହଜାର ଲେଖା ଦ ଚନ୍ତି, ମାନେ ପାଖାପାଖି ସାତଟା କି ହଁ ତୁ ମାନେ ହିସାବ ଧର ଦିନକୁ ସାତଟା କି ଆଟଟା ଧର ଟଟିୁସନ କଲେ ଘଣ୍ଟେ ଘଣ୍ଟେ ଧରିକି। ପଇଁଚାଳିଶ ମିନିଟ୍ ତାକୁ ଗୋଟେ ମାନେ ୱାନ୍ ଆୱାର ଧରିଦେ ହେଲା ହଁ ବସେଇଆ ପଢେଇଆ ଠାରୁ ଆରମ୍ଭ କରି
ବର୍ଷକୁ ମାସକୁ ଷାଠିଏ ହଜାର ଟଙ୍କା ଇନକମ୍ ହେଇଯାଉଛି।
ମାସକୁ ଷାଠିଏ କଣ। ପନ୍ଦରଟି ଷାଠିଏ ହଜାର କଣ ଛଅ ଲକ୍ଷ ହଉଛି ନା।
ଏ ସପ୍ତାହକୁ ସପ୍ତାହକୁ ପନ୍ଦର ହଜାର ହୋଉଚି ନା।
ସପ୍ତାହକୁ ପନ୍ଦର ହଜାର ମାନେ କଣ ତୁ କେଇଟା କ୍ଲାସ ଧଇଲୁ କି ଦିନକୁ କେଇଟା ଧରୁଛୁ?
ଦିନକୁ ଆଚ୍ଛା ତାଙ୍କ ଗୋଟେ ଦିନ କଥା କହୁଛ।
ଗୋଟେ ଡେ ଡେ କୁ ଦି ହଜାର। ଗୋ ଦିନକୁ ଦି ହଜାର ହେଲା ପାଞ୍ଚଟା କଲେ କେତେ ହଉଛି।
ଦଶ ହଜାର।
ଦଶ ହଜାର, ମାନେ ଦିନକୁ ଦଶ ହଜାର ତା ମାନେ ସପ୍ତାହକୁ କେତେ?
ସ ଦିନକୁ ଦଶ ହଜାର ହେଲେ ସ ହକୁ ହଉଛି ସତୁରି ହଜାର, ସତୁରି ଇଣ୍ଟୁ ଚାରି।
ହଁ କେତେ ହେଲା ସାତଚୋକ ଅଠେଇଶି।
ଅ ଦି ଲକ୍ଷ ଅଶୀ।
ଦି ଲକ୍ଷ ଅସି କେଏଁତି ବେ?
ଅଠେଇଶ ଲକ୍ଷ, ଏଭୋ। ହଁ ହଁ ସତୁରି ହଜାର ଇଣ୍ଟୁ ହଁ ହଁ ସରି।
ହଁ ଆଉ ପୁଣି ତାଙ୍କର ଦିନ ମାନେ ମାସ ସବୁ ଇନକମ୍ ସେତିକି। ମାନେ ବିଶ୍ଵାସ କର ସେ ସାର୍ ବୁଲେଟ ଫୁଲେଟ ଆଉ ମାନେ ସୁଟ ବୁଟରେ ମାନେ ଯେମିତି ପିନ୍ଧିକି ଆସନ୍ତି ମତେ ଲାଗେ ମାନେ ଭଲ ସାରେ ଭଲ ଟିଚର ହେଇଥିବ ମୁଁ ଏ କଥା ଶୁଣିକି ଭାଇ ଆବା କାବା। କାଦିକ୍ ଯୋଉ ଯୋଉ ଭଳି ମାନେ ତୁଉସନ ଯାଇଚି ଆମର ଗୋଟେ ବିବୁସାର ବୋଲି ଜଣେ ଥିଲେ ବିବୁସର ବି କସ ପଢାନ୍ତି। ମୁଁ କହିଲି ଆବେ ଏତେ ଟଙ୍କା କେନ୍ତି ଅଫର କରୁଚନ୍ତି ପର ଡେ ଦି ହଜାର।
ଭାଇ ସତୁରି ହଜାର ଇଣ୍ଟୁ ଚାରି କଲେ ଦିଇ ଲକ୍ଷ ଅଶୀ ହଉଚି।
ଆରେ ତୁ ଙ୍କ ବୁଝୁଛୁ ଦଶ ହଜାର ଆଛା ଦିନକୁ ଦଶ ହଜାର।
ଦିନକୁ ଦଶ ହଜାର ସପ୍ତାହକୁ ସତୁରି ହଜାର।
ଆଚ୍ଛା ସତୁରି ହଜାର ତାପରେ ସାତଚୋହ ଅଠେଇଶି।
ହଁ ଅଠେଇଶି ହଜାର ଦିଇ ଲକ୍ଷ ଅଶୀ ହେଲା ନା ଆଉ ତମେ କହୁଚ ଅଠେଇଶ ଲକ୍ଷ।
ଆରେ ସରିମୁଁ ଏକ୍ସଟ୍ରା ହିସାବ
ଅଠେଇଶ ଲକ୍ଷ ହେଲେ ଆଉ ଣିଷ କାହିଁ ପା ଡାକ୍ତର ଇଞ୍ଜିନିୟର କାହିଁ ହବ।
ହଁ ହଁ ବୁଝିଲି ବୁଝିଲି ସରି ସରି ଦିଇ ଲକ୍ଷ ଅଶି ହଜାର ସରି ସରି। ମୁଁ ଭୁଲ କରିଦେଲି ହେଲା ତ ତାଙ୍କର ଇନକମ ଟା ହେଉଛି ସେତିକି।
ହୁଁ ତାହେଲେ ଭଲ ଇନକମ୍।
ହଁ ବା ଆରେ ଏତେ ଇନକମ୍ କରୁଚନ୍ତି ମାନେ ସୋର୍ସ ଦେଖୁଚୁ କୋଉ ଭଳିଆ।
ହୁଁ।
ମାନିଆକୁ ପଡିବ ତାପରେ ବି ଏଇ କାବେରୀ ଭେରିକା ବି ଆ ପୁଡୁ ବୁଦ୍ଧିରେ ମୁଁ ବୁଝିପାରିନି ମାନେ ଏତେ ଟଙ୍କା ଦେଇକି ମାନେ ଆପଣ କେମତି କରଦଉଛନ୍ତି? ତୁ ନିଜ ଗୋଟେ ହିସାବ କରୁନୁ ଗୋଟେ
ହଁ ଗୋଟେ ଟେଲର ଦୋକାନ ଏତେ କିଛି ଗୋଟେ ମାନେ ଅ ସାଇଟ୍ ଧନ୍ଦା କରୁଥିବ।
ହଁ ସେଟା ହେଇଥାଇପାରେ ନହେଲେ ଉ ନର୍ମାଲି ଏମିତିଆ ଇନକମ ମତେ କାଁ ପସିବଲ ଲାଗୁନି ନା। କିଛି ଗୋଟେ ମାନେ ଭିତିରିଆ ଭିତିରିଆ କିଛି ଗୋଟେ ଅଛି ନହେଲେ ଏମିତିଆ ଇନକମ୍ ଏମତି ହେଲ ନ ଯିଏ ନାଇଁ ସିଏ ଜଣେ ଙ୍କ ଟେଲର ଦୋକାନ ଏତେ ଏପଟ ପୁଣି ସେମାନଙ୍କର ନିଜ ଘର ବି ନାହିଁ ବୁଝିହଉଚି ତ ମାନେ ଘର ରେଣ୍ଟରେ ରହୁଛନ୍ତି। ତାପ୍ ରେ ବି ତାଙ୍କର ଖାୟା ଖର୍ଚ୍ଚ ହେଲା ତାପରେ କାଦିରୀ ର ଏଇ ରିସେଣ୍ଟଲି ଗୋଟେ ଭଉଣୀ ହେଇଚି।
ଆଛା ତାଙ୍କର ତାର ଖର୍ଚ୍ଚ
ମାନେ କାବ
ମାନେ କାଦିରେ ଏଇ ଟୁଏଲ୍ଥ ହେଲାଣି ତାର ଏଇନା ଭଉଣୀ ହଉଚି
ହଁ ଏଇନା ଗୋଟେ ଭଉଣୀ ହେଲା ତା ନିଜର ମୁସଲିମ୍
ମୁସଲିମ୍ ହେଲେ କଣ ଲେଟର୍ ଭଉଣୀ ହୁଏ?
ଉଁ ଆବେ ଛାଡ ଏମତି କଲ୍ ରେ ତତେ ବୁଝେଇ ହବନି ଛାଡ ପଛରେ କହିବି ଆଉ।
ଉଁ ହୁଁ।
ମାନେ ମୁଁ ବୁଝିପାରୁନୁ କଥାଟା ଦେଖେ ତାଙ୍କର ତା ଗୋଟେ ବଡ ଭଉଣୀ ଅଛି ତା ବଡ ଭଉଣୀ କବଚି ପିଜି ସଇଲାଣି। ତ କାଦେରୀ ମୋ ସାଙ୍ଗର ହେଲା ଆ ଏବେ ରିସେଣ୍ଟଲି ତାର ଆଉ ଗୋଟେ ଭଉଣୀ କରୁଛନ୍ତି। ଫାମିଲ ପ୍ଲାନିଂ ଆଉ ଏବେ ରିସେଣ୍ଟଲି ହେଇଚି ଗୋଟେ।
ଆଛା ମାନେ ସିଏ ବଡ଼ ହେଲା ବେଳକୁ ତ ତା ବାପା ମା ବୁଢ଼ା ହେଇଯାଇଥିବେ ପୁରା।
ଆରେ ଭାଇ ମୁଁ କହିଲି ଏମିତିଆ ଘଟଣାରେ ଏ ଭାଇ। ଆରେ ଏଇଟା ଏଇଟା ମାନିବାକୁ ପଡିବ ସତ କଥା କହିଲୁ?
ହୁଁ।
ଏ ଗୋଟେ ଗୋଟେ ଏଜ ଥାଏ ଗୋଟେ ଲିମିଟ ଥାଏ ନା ତମେ ଗୋଟେ
ଯାହା ହଉ କ କ ଯାହା ହଉ କରିପାରୁଚନ୍ତି ବଡ କଥା।
ନାଇଁ ନାଇଁ ଏଇ ଏଜରେ ସବୁ ଏଇ ସବୁ
ହୁଁ।
ଏ ହେ ଆରେ ଗୋଟେ ଭାଇ ଯାହାକୁ ନାଇ ତାକୁ କୁ ଗୋଟେ ମାନେ ଗୋଟେ ଧର ସାଙ୍ଗ ସାଥିରେ ଧର କଥାବାର୍ତା ହେଲା ଏଇ ଏଇ ଟପିକ୍ ବିଷୟରେ କଥାର କହି ହେଲା ଭାଇ ଭାବିଲୁ କେତେ ଖରାପ ଲାଗିବ କହିଲୁ?
ହୁଁ କିଏ କହିବ ତୋର ଏଇନା ବୋହି ଯାଇଚି?
ହଁ ବା ଆରେ ମୁଁ ଜାଣିନଥିଲି ଏ ତ କଥା ହେଲା। ମୁଁ ମୁଁ ପରେ କହୁଛି ହାଁ ମୁଁ ଫୋନ କହୁଚି ପରେ କଥା ହେବି ନ ହଲେ ଆଉ।
ଏ